ହଁ ସୁବିଲା।
କଣ କରୁଥିଲେ?
ବସିଚି।
କୋଉଠି ବସିଚନ୍ତି?
ହଁ ଏଇ ଘର ଭିତରେ ବସିଚି ଆଉ କୁଆଡେ ଯିବା।
ଆଛା ଆଉ ଘରେ ସମସ୍ତେ କଣ କରୁଚନ୍ତି?
ହଁ ଘରେ ସମସ୍ତେ ଭଲ ଘରେ ତ ଅବିକା ଚାଲିଚି ରୋଷେଇବାଷ ଚାଲିଚି ସମସ୍ତେ ରୋଷେଇ ବାଷରେ ବେସ୍ତ ଅଛନ୍ତି ଆଉ। ଆପଣ କଣ କରୁଚନ୍ତି?
ଏଇ ଛାତରେ ବସିଚି ଆଉ।
ଆଚ୍ଛା।
ହଁ।
ଖିଆ ପିଆ ସବୁ ସରିଲାଣି ଆପଣଙ୍କର?
ନାଇଁ ଏଇ ସନ୍ଧ୍ୟାରେ ଖାଇଥିଲି ବିସ୍କିଟି ଆଉ।
ଆଚ୍ଛା।
ହଁ ରୋଷେଇ ହଉଚି।
ଏ ହ ବୁଝିଲି।
ହୁଁ। କୁହ ଆଉ କଣ।
ହଁ କହୁନାହାନ୍ତି
ହଁ ଆପଣ କୁହନ୍ତୁ
ହନ୍ ତାକୁ ହ-
ହଁ କହୁନାହାନ୍ତି
ଏମିତି କହୁନାହାନ୍ତି କହୁନାହାନ୍ତି କଲେ ତ ପଇସାଳିବନି
ହଙ୍ଗ କି
ଯାହା କଲ ରିଜେକ୍ଟ ହେଯଏ
ନାଇଁ ନାଇଁ ହବନନି ମା କୁସି କଥା କହୁଥ।
ଭାଷା କହିଲେ ବି କଲଉ ଯେତି ଯାଇ ଜାଣିଛ ନା।
ଭାଷା କହିନି ତ।
କହିସାରିଛୁ।
କଣଟା କହିଲି
ତୁ ଯାହା କହିଛୁ ମୁଁ ଦହାଇବା ପାଇଁ ଚାହୁନି
ହ କ ବଣ
ଯା ତତେ ଗଲାକି କଲା ଆଉ ପୁଣି କହିବୁ କଣଟା
କିଛି ଯାଇନି ହେଲା ବେଶୀ କଥା ହଉଛି।
ହଉ ତ କହୁନୁ।
ଖାଇଥିଲୁ କଣ କହମା।
ମୁଁ କିଛି ଖାଇନି
କଣ ମେଙ୍ଗାଇ ନୁ
ରୋଷେଇ ହେଇନି ଆମର।
ତତେ ବିରିୟାନୀ ଭଲ ଲାଗେ।
ନାହିଁ ଭଲ ଲାଗେନି।
ପିଜ୍ଜା ଭଲ ଲାଗେ।
ନା।
ବର୍ଗର ଭଲ ଲାଗେ
ନା।
ବିସ୍କିଟ୍ ଭଲ ଲାଗେ।
ନା
ଆଉଗଣ ଟା ଭଲ ଲାଗେ।
ଚିକନ।
ଚିକେନ ଭଲ ଲାଗେ।
ହଁ।
ହଁ ହଁ ଚିକେନ ତୁ ଖାଉଛୁ।
ହଁ ମୁଁ ଖାଉଛି।
ସେଇଟ ଖାଉଛୁ।
ହଁ ଆଜି ଆଣିଥିଲି।
ଆଉ ଯୋଉ ସେ ଯୋଉ ଫୁଣ୍ଟା ହେଟା କଣ ମ ଯୋଉଟା। ଉଁ ଏମତି ମାନେ ସିଲିଣ୍ଡର ଟାଇପ ର।
ଖାଦ୍ୟ ନଳୀ ଗୁଡା ହଉଛୁ।
ହଁ।
ତା ଭିତରେ ଯୋଉ ତା ଭିତରେ ଯୋଉ ଗୁହ ଗୁହଟା ସେଇଟା ହଉଛୁ।
ତୁ ଖାଉଛୁ। ତା ପା ରିଜେକ୍ଟ ଗ୍ୟାରେଣ୍ଟି ହେବାର ଯଖି।
ନାଇଁ ହବ ଆଣୁ ବା ଖାଦ୍ୟ ଭଷୟରେ କଥା ହଉଛି।
ନା ଯେଉଁଟା ଅଭିଜ୍ଞତାୁ କହୁଛୁ ଯୋଉ କଥଟ କହିବା କଥା ସେଇଟା ତୁ କହୁଛୁ
ସନାଲା।
ହଉ ତୁ ଇଛା ତୁ କହ ଯିବ ନା ମୋର ଯିବ
ହ ଟମାଟ ପାଗ କେମିତି
ହଁ ବର୍ଷା ଉଠାଇଛି ପବନ ଟିକିେ ଟିକିେ ଦେଉଛି
ହଁ ହଁ ତମ ଘରେ ଟିକ ରହୁଛନ୍ତି
ହ ଆମ ଘରେ ମୁଁ ଏକଲା ରହୁଛି ଆଉ ସମସ୍ତେ ଯାଇଛନ୍ତି ମେଡିକାଲ ଆଡେ ବୁଲିବା ପାଇଁ
ମେଡିକାଲ ରେ ବୁଲିବା ପାଇଁ ଯାଇଛନ୍ତି କଣ ପାଇଁ
ହଁ ଟିକେ ଯାଇଛନ୍ତି ବୁଲିବା ପାଇଁ କାହିଁକି ଯାଇଛନ୍ତି ମୁଁ ସେମାନେ ଜ ମୁଁ ଜାଣିଛି
ଆଚ୍ଛା ତୁମର ଏଠି କଣ ପର୍ବପର୍ବାଣିୀ ପାଳନ ହୁଏ
ଆମଡେ ହୁଏ ସବୁ ସବୁ କିଛି ହୁଏ
ହଁ ହଁ
କାହିଁ ତମ ଆଡେ କିଛି ହୁଏନି କି ତମ ଆଡେ ହ୍ୟାଲୋ
ହଁ
ହ୍ୟାଲୋ
ହ୍ୟାଲୋ
ମାନେ ମୁଁ ଗୋଟେ କଥାଟା କହୁଛି ତା ଉପରେ ଚଢିକି କହିବା ମାନେ କଣ କିଛି ବୁଝିପାରୁନି
ହଉ ରଥଯାତ୍ରା ବିଷୟରେ କହ
ମୋତେ ଆସିନି ତୁୁ ନିଜକୁ
ରଥଯାତ୍ରା କେବେ ପାଳନ ହୁଏ
ଜାଣିେମେ
ଆଁ
ଜୁଲାଇ ମାସରେ ପାଳନ ହୁଏ
ଓହୋ
ଆଚ୍ଛା
ହଁ
କହୁନ କଣ
ତ କହୁନୁ ମୁଁ ଖାଲି ହଁ ହଁ ମାରି ଜାଣିନୁ କି
ନାଇଁ ତୁ କ
ନକ୍ଷତା
ତୁ କ ମୁଁ ଶୁଣେଇବି ଆଉ ପାଞ୍ଚ ମିନିଟେ ଗଲା ଆଉ ବାଣ୍ଟିଦେବି
କହନ୍ତୁ
ହ ଯିବା
ହଁ ରୋଷେଇ କରିବା ଦେଖିବା ହେବଦି ସେଇ ପୂଜାରେ ରୋଷେଇଟା ହେବ ଆଉ ହେଲା।
ହ କି କି ପୂଜା।
ହଁ ଜାଣିଥିବୁ ତୁ ଆଉ।
ଆଚ୍ଛା। ମୁଁ ଜାଣେ। ଚ ମୁକେମିତିଜନିଲି। ତମର ଏଡେ ରଥଯାତ୍ରା ହୁଏ।
ନା।
ଆଉ।
ନା।
ଗଣେଶ ପୂଜା ହୁଏ।
ନା।
ସରସ୍ଵତୀ ପୂଜା ହୁଏ।
ନା।
ହୁଁ ହୁଁ।
ହ।
ଆଉ କଣ କଣ ପୂଜା ହୁଏ?
ଗଛ ବୁଜା ହୁଏ।
କି ଗଛ ନିମ୍ବ ନିମ୍ବ ଗଛ ପୂଜା ହୁଏ।
ଏଇ ଯୋଉ ଆମର ଲଙ୍କା ଗଛ ପୂଜା ହୁଏ।
ଆଁ ଜାଣିଛୁ ନା ଲିମ୍ବ ଗଛରେ ଜଗନ୍ନାଥ ଠାକୁର ତିଆରି ହଉ ବୋଲି।
ଜାଣିଚି।
ଓ ହୋ ତମ ଆଡେ ଲିମ୍ବ ପୂଜା ହୁଏନି କି?
ନା।
ଆଉ ଆମ ଏଟା ତ ହୁଏ।
ଆମ ଗାଁ ଟା କହିବାକୁ ଗଲେ ଭାରତରେ ନୁହଁ।
ଆଉ କଣ ଆଫ୍ରିକାରେ?
ଆମେରିକାରେ।
ଆମେରିକାରେ ତୁ ଆମେରିକାରେ ରହୁଛୁ।
ହଁ।
ଆ ତୁ ପା
ତୁ ଆମେରିକାରେ ରହୁଛୁ।
ହଁ।
ହଁ।
ହୁଁ।
ତ ଭଉଣୀ କଣ କରୁଛି?
ସେ ଯାଇଚି ଟିଉସନ।
ଟ ଘନ କେତେବେଳେ ଆଉଛି?
ହଁ ଚାରୀଟା।
ଆଉ ଟାଇମ୍ ବା ହେଲାଣି ଆସିକି ଆଠଟା ଆଉ ଚାରିଟାରେ କେମିତି ଆସିବା କଥା ଆସି ନି।
ଉଁ ହୁଁ ତୋ ଦେହ ଭଲ ନାଇଁ କି?
ନାହିଁ।
ଭଲଲାଗୁଛି ନା ନାହିଁ।
ନାଇଁ।
ଶୋଇବୁ?
କଣ?
ଶୋଇବୁ?
ହଁ ଶୋଇଥିଲି ବେ ନିଦ ଲାଗିଲାନି ବଇଚି।
ଆଚ୍ଛା ଆଉ ଆଉ ଦି ମିନିଟ
ତ କଲ ତ ଗଲା ଜାଣେ ରିଜେକ୍ଟ କାଇଁ ଏନ୍ତି ଖୁସି ହଉଚୁ।
ମୋର ରଜେକ୍ଟ ଯିବନି ହେଲା।
ହଁ ଏଇ କଥାରେ ବି କଇଆ କଥା ନୁହଁ ବୁଝିଲୁ ନା?
ହଁଅଁ ଆ ଆ ଆମେ ତ ସେ ସେଇ କଲ ରେ ବି ତ ହାପି ହାଇ ମୁଁ ତ ସେମତି କଥା ହେଇଥିଲୁ।
ଏରା ପଇସା ମିଳିଚି?
ଏମତି ବି ନୁହଁ ମୁଁ ଦେଖିନି।
ଟିକେ ଚାଇଁକି ଚେକ୍ କରିଦବୁ ରିଫ୍ରେେଶ କରିବୁ ସେଟା
ହଉ କରିବି।
ହୁଁ ଉଁ।
ମ ନାହିଁ ଆ ନା
ଶୁବୁନି।
ଆରେ ମିଳିଥିଲେ ମିଳିଥିବ ନ ମିଳିଲେ ନାହିଁ।
ହୁଁଉଁ ହୁଁଉଁ
ହେ ନା ନା
ଆମେ ଆଉ ଗୋଟେ ଗ୍ରୁପ ରେ ଆଡ଼ ହେଇଚୁ
କିଏ
ଆମେ ସବୁ
କୋଉ ଗ୍ରୁପ ରେ
କହିବି ପଛେ କହିବି ଫୋନରେ ନା ଏଇଥିରେ କହିଦଉଛି ଫୋନ ଏ ଫ୍ରେଣ୍ଡ
କାଇଁ ମତେ ତ କଇନୁ
ଆ
କେତେବେଳେ ଆଡ ହେଲୁ
ମୋର ଟାସ୍କ ଆସିଲା ମୁଁ ଆଡ ହେଇଗଲି।
କାଇଁ ମତେ ତ କହିନୁ ଖୁଂ ଖୁଂ ହୁଁ ଉମ
ଉହୁ ଥୁ
ଅଁ ଅଁ ଅଁ
ଏଇ ଘଣ୍ଟେ ଦେଢ ଘଣ୍ଟା ହେଲେ ମତେ କହିଲୁ ମତେ କହିଲୁ ଫୋନ ଟା କରିବି ଯେ ଉଠେଇ ବାରନାହିଁ କିଛି ନାହିଁ ମ
ମାନେ ତତେ ତ ତେ ମୁଁ ସବୁ କହିବି ସବୁଥିରେ ଆଡ କରିବି ଦେଖଲା ବେଳକୁ ତୁ ମତେ କିଛି କହିବୁନି।
ତୋତେ ମୁଁ କହେ ତତେ ମୁଁ ଫୋନ କରଥିଲି ଉଠେଇଥିଲୁ।
ଦେଢ ଘଣ୍ଟା ପୂର୍ବୁରୁ ଶୁଣ ଉଁ ତୋ ସହ ମୁଁ କଥା ହେଇନଥିଲି। କେ ଯେତିକି ସମୟ ହଉ ତୁ କହିଥାନ କହିବା କଥା କି ନାଇଁ ମୋତେ
ଉସ ମୁଁ କେତେବେଳେ ଆଡ଼ ହେଇଚି ଜାଣିଚୁ ନା
କେତେବେଳେ ଆଡ ହେଇଚୁ
ଯେତେବେଳେ ମୁଁ ତୋତେ କଲ୍ କଲି ଫୋନ ଟା ଉଠେଇଲୁନି ତା ପରେ ପରେ
ଆଛେ ତୋର ଦେଢ଼ ଘଣ୍ଟା ହେଇଗଲା।
ଯେତେବେଳେ ମୁଁ କଲ୍ ଟା କରିଥିଲି ତୁ ଉଠେଇଥିଲୁ କି
ଦେଢ଼ ଘଣ୍ଟା ହେଇଗଲା।
ମୁଁ ଯେତେଏଳେ ଫୋନ କରଥିଲି ଉଠେଇଥିଲୁ କି ତା ପରେ ପରେ ତା ପ ରେ ପ ରେ
ତା ପରେ ପରେ ଦେଢ ଘଣ୍ଟା ହେଇଗଲା
କଣ ଦେଢ଼ ଘଣ୍ଟା ହେଇଗଲା ମାନେ
କେ ଜାଣି ତୋ କଥା ତୁ ଜନଥିବୁ।
ମାନେ ଥୁ ମାନେ ମୁଁ କିଛି ବୁଝିପାରିଲିନି ଏଥିରେ ମାନେ ରାଗିବାର ମାନେ ଟା କଣ?
କଣ
ଅବିକା ତୋତେ ଆଉ କିଏ କରେ, ତୁ ମୋତେ ନିଜେ କହୁଛୁ ଆଉ।
ହ ହଉ।
ନାଇଁ କହୁନୁ ତତେ ଅବିକା ଆଉ କିଏ କହିଥିଲା, ତାପରେ ତୁ ଆସିକ ମତେ କହୁଛୁଁ କହିନି ବୋଲି।
ନାଇଁ କିଛି ନାହିଁ ସରି, ହୋଉ ଦଶ ମିନିଟ୍ ହେଇଗଲାଣି ମୁଁ ରଖୁଛି।
ହ ରଖ।